ଭଲ ହଁ। ହଁ ମିଲି କ କଣ କରୁଛୁ? ରୁଟି ଗ୍ରାଇଣ୍ଡର କରିବି।
ଓ ବାବାଙ୍କ ପାଇଁ?
ହୁଁ ବାବା ଙ୍କ ପାଇଁ। ତୁ କଣ କରୁଚୁ?
ଏ ବସିଚି ଲୋ ଆଉ କଣ ଯେ ବର୍ଷ ରେ ଆଜି ଆଜି ଟ୍ୟୁଉସନ ଯାଇଥିଲି ଏତେ କଷ୍ଟରେ ଆଇଲି କହନା।
ହୁଁ ହୁଁ ଯାଇଥିଲୁ।
କଣ ସବୁଦିନେ ବନ୍ଦ କରି ହବ କି ଭାବିଲି ଆଉ ଗଲି ଯେ ବର୍ଷା ଛାଡିଥିଲା ଗଲି ଚାରିଟା ବେଳେ ତାପରେ ତ ଯାଇକି କେତେ ଟିକେ ଯାଇ ଯାଇଛି କି ନାଇଁ ଆଉ ତ ବର୍ଷା ହେଲା।
ରେନିକୋଟ ନେଲେ ହେଲେ ତୋଳେ ଓଦା ହେଇଯାଉନି କିିଲୋ ପୁଅ ପିଲା ସିନା ପେଣ୍ଟ ପିନ୍ଧି ଦେଉଛନ୍ତି। ଆମ ଝିଅ ପିଲା ମାନେ ସେମିତି ଡାଇରେକ୍ଟ ପିନ୍ଧି ଦେବାଟା କଣ ତୋଳେ ଓଦା ହେଇଯାଉଛି।
ହଁ ପରା ହଉ ଆଉ କଣ କରିବା।
ହୁଁ ହୁଁ।
ହୁଁ ଆଉ କଣ କହ?
ରୁଟି ଆଉ କଣ ରୁଷେଇ?
ଲୋ ହୁଁ ହଁ। ଆଉ ତମର କଣ୍ ରୋଷେଇ ହେଇଚି?
ଆମର ଦିନବେଳା ଭାତ ଡାଲି ତରକାରୀ ହେଇଥିଲା ଡାଲି ଅଛି ଟିକେ ଆଉ ଏବେ କୁନ୍ଦୁରୁ ଆଳୁ ଭଜା ଖ କରିଦେଲୁ। କରିସାରିଲୁଣି ତୋ ଭାତ ଡାଲି କନ୍ଦୁରୁ ଆଳୁ ଭଜା ଆଉ ଦିନର ଡାଲି ଥିଲା।
ହୁଁ ହୁଁ କୁନ୍ଦୁରୁ ଖାଉଚ।
ହୁଁ ହଁ ମତେ ଭଲ ଲାଗେହେଲା ତୁ ଖାଉନୁ କି?
ସେଇଟା ଗୋଟେ ଜିନିଷ ଯୋଉଟା ମୁଁ ଖାଉନି।
ଡୋରା ବି ଏଇଟା ଖାଉନି ଲୋ ମତେ କିନ୍ତୁ କୁନ୍ଦୁରୁ ଭଲ ଲାଗେଲୋ ମା।
ସେଟା ଗୋଟେ ଜିନିଷ ଯୋଉଟା କି ମୁଁ ଖାଉନି। ଜସ୍ ଆଉ ମୁଁ ଖାଇବିନି ବି। ଆଉ ସବୁ ଭେଜିଟେବୁଲ ମୁଁ ଖାଉଛି ହଁ ଆଗରୁ ଖାଉନଥିଲି ଏବେ ଖାଉଛି।
ବୁଦ୍ଧି ନଷ୍ଟ ହେବ ବୋଲି ଖାଉନୁ ନା କଣ?
ହଁ।
ମୂଳା ହଁ ମୂଳା କାହିଁ ଖାଉନି ଖାଉଚି ନା।
ହେଥେ।
ହଁ। ଥନ୍ତେ ବୁଦ୍ଧି ନଷ୍ଟ ହବ ବୋଲି ଓ। ବେକାରିଆ କଣ ରଖିଚି ହଁ କଉଚନ୍ତି ବୁଦ୍ଧି ନଷ୍ଟ ହବ କଉଚନ୍ତି ସେଟା ଖାଇଲେ।
ହଁ ଏମି ଏମତି କହୁଚନ୍ତି ଯେ ମୁଁ ଖାଉଚି ମତେ ଭଲ ଲାଗୁଚି ଏଇଟା।
ହେଲା ଯାହାକୁ ଯାହା ଇଛା ଆଉ। ହୁଁ। ଗୋଟେ ଆଗା ଯାଉଚୁ ପରା ଏବେ?
ହଁ ଲୋ ଗୋଟେ ଯାଉଚି ଆଉ ଶନିବାର ରବିବାର ଦିନ ପଢେଇବା ପାଇଁ ଗାରମେଲେ ପିଲା ଦିଟା ଫୋର କ୍ଲାସ ରେ ଅଛନ୍ତି ସେମାନଙ୍କୁୁ ପଢେଇ ଯାଉଚି।
ହୁଁ ହୁଁ। ଶନିବାର ରବିବାର ଖାଲି?
ହଁ ଓଡିଆ ଖାଲି ପଢାଉଛି ଘଣ୍ଟାଟେ ଆଉ।
ହୁଁ ହୁଁ। ଓହୋ ଓଡ଼ିଆ ଖାଲି ପଢଉଛୁ।
ହୁଁ।
ଓହୋ ହଁ। ହଁ ସେମାନଙ୍କର ତ ଓଡ଼ିଆ ଇଏ ଆଉ।
ହୁଁ ହୁଁ।
ଆଉ ଏବେ ଓଡିଆ ମିଡିୟମର ଦେଖିଛୁ କି ନାଇଁ ବହି ଓଡିଆ ବହି।
ହଁ ଗୀତ। ଲିମ୍ବୁଡା
ହଁ ନିମ୍ବୁଡା ନିମୁଡା ନିମୁଡା। ତାପରେ ଝାଲ ମୁଡି ର କେମିତି ତିଆରି ହୁଏ?
ପିଲା ହଁ ପିଲା ଇଏ କଣ? କେମିତି କରିବେ ଏଇ ଯୋଉ ରଜ ରଜ ଘୁମୁର ହଁ। ଜୋ ଘୁମୁର ସବୁ ଦେଖିଚି ଦେଖିଚି। ହଉ ହଉ ଶିକ୍ଷା କ୍ଷେତ୍ର ଭଲ ଚାଲିଚି ମ। ଦେଶର ଶିକ୍ଷା କ୍ଷେତ୍ର ବଢିଆ ଚାଲଚି।
ହୁଁ।
ନିମୁଡା ଫିମୁଡା ଏଙ୍ଗିଲିଶିରେ ରଜ ସବୁ ହୁଁ।
ହୁଁ ହୁଁ।
ଆଉ କିଛି ଦେଖିବା ବାକି ରହିଗଲା କି କେଜାଣି ଇଏ। ହଁ ମ ଆଉ ଗୋଟେ ତ ଯାତେରା। କୋଉଠି ଗୋଟେ ଦେ କୋଉ ବହିରେ ଗୋଟେ ଦେଖିଥିଲି କଣ ଯାତ୍ରା ଥିଲା ଯାତ୍ରା।
ଅ ହ ସେଟାକୁ ନ କରିକି ପ୍ରଥମରୁ। ହିନ୍ଦୀ ଶୁଣେ ପ୍ରଥମରୁ ରଖି ଦେଇଥାନ୍ତା ଇଂଲିଶ ଆଉ। ପ୍ରଥମରୁ ହିନ୍ଦୀ ରଖି ଦେଇଥିଲେ ଭଲ ହେଇଥାନ୍ତା ଓଡିଆ ମିଡିୟମ ପିଲା ଗୋଟେ ଷଷ୍।
ହଁ।
ହଁ ଆଉ ଦେଖେ ଆମେ କେବେ ପଢିଲୁ ଓଡିଆ ଆମେ। ଆମେ ନାଇଁ ଶୁଣେ ଆମେ ବୋଧେ ଷଷ୍ଠ ରୁ କି କେବେ ପଢିଲୁ କି ହିନ୍ଦୀ।
ହିନ୍ଦୀ ହଁ ଷଷ୍ଟ।
ଷ୍ଟ ରୁ ପଡିଲୁ।
ହୁଁ ଇଂଲିଶ। ପଢୁଚନ୍ତି କେତେ ତୃତୀୟ ରୁ ତୃତୀୟ ରୁ ଇଂଲିଶ ପଢୁଚନ୍ତି।
ସେଇଟା ପ୍ରଥମରୁୁ କରିଦେଇଥିଲେ କେତେ ତୃ
ହଁ।
ଇଆଡେ ଇଂଲିଶ ମିଡିୟମ ପିଲାମାନେ ନର୍ସରୀ ପଢୁଚନ୍ତି ଇଂଲିଶ ନର୍ସ। ନର୍ସରି ରୁ ଆଉ ସେମାନେ କାହିଁକି ଏତେ ବୁଦ୍ଧିିବାନ ହେବେନି।
ମୋ ଓଡିଆ ପିଲା ଗଧ କାହିଁକି ହେବେନି କହୁନୁ।
ହୁଁ।
ସେଇଟା କଣ ଏବେ ସେଇମାନେ ଇଂଲିଶ। ପଢୁଛନ୍ତି ବୋଲି ଇଂଲିଶ ଜାଣୁଛନ୍ତି ଆଉ ଇଏ ପିଲା ଛୁଆ ଗୁଡାକ ଇଂଲିଶ ଏତେ ବୁଝଉନାହାନ୍ତି। ଓଡିଆ ମିଡିୟମ ଛୁଆ ଗୁଡାକ ଇଂ ଉଁ ଗଲେ କେତେ ଅସୁବିଧା ଅଛି ହଁ। ଇଂ ଏବେ ଓଡିଆ ମିଡିୟମ ପିଲାମାନଙ୍କୁ କେତେ ଅସୁବିଧା ହଉଛି ଇଂଲିଶ କେ
ବହୁତ ଲା ଯା ତ ଢିଲା କରାହେଇଛି।
ହଁ ଯାହା ତ ସେ ଇଏ ସ୍କୁଲ ଯାକ ଯାହା। ତାହା ଉପରେ ଆହୁରି ହଁ ପରା। ସେଟା ଏକା ଭାବୁଚି ମୁଁ ଥରେ ଥରେ ବା ବଢିଆ। ଭଲ ଏଜୁକେସନ ସିଷ୍ଟମ ବଢିଆ ହେଇଛି ଆମର।
ହୁଁ ହୁଁ।
ଆଉ ଏବେ ଆମେ ଯୋଉ ଦେଖେ ଏବେ ଯୋଉ ଆମେ କମ୍ପିଟେଟି ଟିଭ ଥି ଆଁ କମ୍ପିଟେଟିଭ ପାଇଁ ଆଁ ପ୍ରସ୍ତୁତ ହଉଚେ। ସେଇଟା ପାଇଁ ପ୍ରସ୍ତୁତ ଆମେ ଯଦି ଆମକୁ ଯଦି ଆଗରୁ କରାହେଇଥାନ୍ତା। ତ ଆମୁ ଆମ ପାଇଁ ଏବେ କେତେ ସହଜ ହେଇଥାନ୍ତା କି ନାଇଁ କ।
ହଁ ଲୋ।
ଇମିତି ଆଉ। ଏବେ ଆମକୁ କେତେ କମ୍ପିଟେଟିଭ ପାଇଁ କେତେ ପ୍ରିପେଆର ହବାକୁ। ପଡୁଚି କେତେ ଇଏ କରିବାକୁ ପଡୁଚି ବହୁତ କଷ୍ଟ। କମ୍ପିଟେଟିଭ। କିଏ ଗୋଟେ ଫୋନ କରୁଚି। ମୁଁ କାନ ପଖରେ ଧରିଚି ଭାଇବ୍ରେଟ ହଉଚି ଫୋନ।
ହୋ ହୋ ‌
ହୁଁ। ଆଉ। ଆମ ଘରେ କେବେ ଆମେ ତ ହଉନି ଏକା ମା ହେକା ଖାଉନାହାନ୍ତି ମା ଖାଉନାହାନ୍ତି
ତମେ ଖାଉନ କେବେ ବି?
ମା ତ ଖାଉନାହାନ୍ତି କିଏ କରିଦେଲେ ସିନା ଖାଇବ ନ କରି କାଲେ କୁଆଡୁ କିଏ କଣ ଖାଇବ ହଁ ନାଇଁ ଆମ ଘରେ ହଉନି କେବେ ବାବା ବାହାରୁ ଆଗରୁ ଆଣୁ ଥିଲେ ଭଲ ଥିଲାବେଳକୁ ଆଣୁଥିଲା ଆଗରୁ ଆଉ ଏବେ ଆଉ କିଏ ଆମର ହୁଁ।
ହୁଁ ହୁଁ।
ହେମିତି ଆଉ ଆଗରୁ ବାବା ଠିକ କେନ ମାଛା ଏ ଏବେ ଆବେ ଖାଇଦବୁ ହେଇଗଲାଣି ରୁଟି ମୁଁ କରି ସାରିଲିଣି
ହ ଓହୋ ରାତିରେ ଏକା ବାସନ ଧୁଆ ଧୁଇ କରିଦଉଚ?
ହୁଁ ଆସ କଣ? କଣ କହିଲୁ ବୁଜ ସୁଵିଲାନି? ଓ ହଁ ସେଟା ହଁ ହଁ ହଁ କରଦବ। କଣ ଦେଖ ଆଗରୁ କରୁନଥିଲୁ ଆଗରୁ କଣ କରୁଥିଲୁ କହତ ରୁଟି ତ ଖାଉଥିଲା ଇଏ କରିବାକୁ ଯାଉଥିଲା
ହୁଁ ହୁଁ।
ଏ ସରଲା କି ତୋର ଆଗରୁ ତ ଖାଲି ରୁଟି ଖାଇଦେଉଥିଲୁ ଆଉ ଏବେ କୋଉ ଗିନା ଦେବି ଆଉ ତାକୁ ଚା ଚା ମୁଁ ହାତ ଧୋଇବି ଚା
ହୁଁ ହୁଁ।
ହୁଁ।
ସିଦ୍ଧି କଣ କରୁଚି?
ସିଦ୍ଧି ସିଏ ଖାଇଲା ଯାକ ରଖୁଚି।
ହୁଁ ହୁଁ ପାଠ ପଢେଇ ଦଉଚୁ ତାକୁ କି ନାଇଁ?
ନାଇଁ
ହଁ
ଯିଏ ନ ପଢୁଚି ତାକୁ ପାଠ ପଢେଇବା ଟେ ବ୍ୟର୍ଥ
ହୁଁ। ନାଇଁ ଲୋ ବଡକୁ କେହି ବି ମାନୁନାହାନ୍ତି ପଢେଇ ଦବୁ ହେଲେ କଣ
ହଁ ସେ ଶୁଣିଲେ ସିନା କଣ କରୁ
ହୁଁ ଆମେ ଭାବୁଥିବୁ ନାଇଁ ଆମ ଭଉଣୀ ମାନେ ଏମତି ହୁଅନ୍ତୁ ସେମିତି କିଏ ବୁଝିଲେ ତ କିଏ ଶୁଣିଲେ ତ ପୁଣି
ହୁଁ ହୁଁ।
ହୁଁ
କେହି ତ ଶୁଣୁନାହାନ୍ତି ଆଉ
ହୁଁ।
କ୍ଷୀର ଗରମ ପାଣି ଆଇଚି କିଲୋ ତମ ଆଡେ ବିନି?
କି ପାଣି ଲୋ?
ପାଣି ପାଣି।
ବେଲେ ବି ପାଣି ବହୁଛୁ।
ସପ୍ଲାଇ ପାଣି ସରିଲା କି?
ଆ ହଁ ସପ୍ଲାଇ ପାଣି। ହଁଲୋ ଆମର ଟାଙ୍କିରେ ସେରା କନେକ୍ଟ କରା ହେଇକି ରଖା ହେଇଛି ଟାଙ୍କିରେ ଆଉ।
ହୁଁ।
ସୁମି ସେଦିନ ଯେ ମୁଁ କହୁଥିଲି ବୁଟ ଡାଲି ବୋଲି ସେଟା ବୁଟ ଡାଲି କି ନାଇଲୋ।
ଚଣା ଡାଲି।
ଉଁ ଚଣା ଡାଲି ବି ନାହିଁ ସେଟା କି କି ଡାଲି ଗୋଟେ? କିନ୍ତୁ ବୁଟ ଡାଲି ବୋଲି ମୁଁ ତତେ କହୁଥିଲି କିନ୍ତୁ ବୁଟ ଡାଲି ନାହିଁ।
ଓ ହୁଁ। କଣ ସେଟା ତାହେଲେ?
କେଉ କୋଉ ଡାଲି ଗୋଟେ ତ ହଁ ଚଣା ଡାଲି କି କଣ କହିଲେ ଆଣ୍ଟି।
ଚଣା ଡାଲି ଲୋ ହଁ ଲୋ ସେଇଟା ଏକା ଚଣା ଡାଲି ବେଡି।
ହୁଁ ହୁଁ ହୁଁ।
ସେଟା ମସଲା ସେଟା ମସଲାଟା ସେଟା ମସଲା। ସେଟା ମସଲା ଏକା କରା ହେଲା ନା। ନା କଣ କଲ?
ହଁ ହଁ ସେ ବୁଟ ଟାକୁ ଖାଲି ମସଲା ହିଁ ତରକାରୀ କରାଯାଏ।
ହଁ ଆଉ ତ ମୁଁ କହିଲି କି ନାଇଁ ତ ଡାଲି କେମିତି କର ବୋଲି କହିଲିନି ତୋତେ? ହୁଁ ହୁଁ ନଶହ।
ଯା ହେଉ ରୋଷେଇ ତ ଏବେ ଟିକେ ଟିକେ ଜାଣିଲୁନି ସେଟା ବଡ କହ ଟିକେ ଆଉ କଣ କଣ ଟିକେ ଶିଖିବି ଶାଶୁଘରେ କରିବି ନା।
ହୁଁ ହୁଁ କରେ କରେ ଦେଲୁ ପାଣିଦେ।
ସୁମି କେତେଟା ରୁଟି ଖାଉଛୁ ରଖୁଛି ହେଲା ସୁମି ମୁଁ ଫୋନ କରୁଛିଁ।
ଦିଟା ଦିଟା ହଁ କର କଣ ବାବା କଣ କହିଲ ଔଷଧ ଡାଇବେଟିସି ଓଷଧ ସରିଯାଉଛି ଆଉ।